ହାଲୋ
ହଁ ଶୁଭିଲା
ହାଲୋ
ହଁ ହଁ ଶୁଭୁଛି କଣ କରୁଛ?
ହଁ ଏମିତି ବସିଚି।
ଖାଇସାରିଲଣିାଇ?
ହଁ ଖାଇଚି।
ହଁ ମୁଁ ଖାଇସାରିଲିଣି
ଆଛା ତ ଆମେ ଆମ ଟପିକ ଷ୍ଟେଟକରିବା
ହଁ ହଁ
ଆ ଥିଲା
ହଁ ତମ କଥା କ୍ଲିୟର ହଉନି ନେଟୱାର୍କ ସ୍ଲୋ ହଉଛି
ମୁଁ କହିଲି ଆମ ଓଡିଶାରେ ଯୋଉ ମାନେ ବାର ମାସରେ ତେର ପର୍ବ ଅଛି ତ ତମେ କୋଉ କୋଉ ପର୍ବ ବିଷୟରେ ଜାଣିଛ
ମୁଁ ଖ୍ରୀଷ୍ଟମାସ ଜାଣିଛି ଦୀପାବଳି ଜାଣିଛି ଆଉ ଆଉ କଣ ଆଉ ରଜ ପର୍ବ ରଜ ପର୍ବ ଗଣେଶ ପୂଜା ପୁଅ ମାନେ ଯେତେବେଳେ ପାଳନ୍ତି
ଓ କଣ କଣ ପାଳନ କରନ୍ତି
ଗଣେଶ ପୂଜା ତାପରେ ଆଉ ଦୀପାବଳି
ତ ଦୀପାବଳି କଣ ପାଇଁ ପାଳନ କରା ଯାଏ ଜାଣିଛ
ଦୀପାବଳି ଦିନ ରାମ ଫେରିଥିଲେ ବ ଯୋଉ ଜଙ୍ଗଲରୁ
ଚଉଦ ବର୍ଷ ବନବାସ ସାରି ଫେରିଥିଲେ ତ ସେ ବିଷୟରେ ମୁଁ ଟିକେ ଆଉ ଅଧିକ କହୁଛି ତ ରାମାୟଣ ତ ଆମ ପୌରାଣିକ ଗୋଟେ ପ୍ରଥା ମାନେ ରାମାୟଣ ବହୁତ ପୁରୁଣା କାବ୍ୟ ଯୋଉ ରୁ ଆମକୁ ରାମଙ୍କ ଭଳି ଚରିତ୍ରବାନ ହେବା ସହ ପିତୃ ସତ୍ୟ ପାଳନ କରିବାର ପ୍ରେରଣା ମିଳିଥାଏ ତା ସହିତ ସୀତାଙ୍କ ପରି ଶକ୍ତି ହେବାର ମାନେ ପ୍ରେରଣା ମଧ୍ୟ ମିଳିଥାଏ ବାକି ରାମାୟଣ ଯେତେବେଳେ ରାମାୟଣର ମାନେ ରାମ ସୀତା ଲ କଣ ଯେତେବେଳେ ଚଉଦ ବର୍ଷ ପାଇଁ ବନବାସ ଯାଇଥିଲେ ଚଉଦ ବର୍ଷ ବନବାସ ସାରି ସେ ଯେତେବେଳେ ଅଯୋଧ୍ୟାକୁୁ ଫେରିଥିଲେ ଆ ସେତେବେଳେ ସେଦିନ ବହୁତ ଅଯୋଧ୍ୟା ବାସୀଙ୍କ ପାଇଁ ବହୁତ ବଡ ଦିନ ଥିଲା ଯେହେତୁ ଅଯୋଧ୍ୟାର ରାଜା ସମସ୍ତଙ୍କର ପ୍ରିୟ ମହାରାଜ ରାମଚନ୍ଦ୍ର ଅଯୋଧ୍ୟା କୁ ଫେରୁଥିଲେ ତ ଅଯୋଧ୍ୟା ବାସୀ ଅତ୍ୟଧିକ ଆନନ୍ଦିତ ଥିଲେ ତା ସହିତ ସେଦିନ କୌଣସି ପର୍ବ ନଥିଲା ଯେହେତୁ ରାମଚନ୍ଦ୍ର ବାର ବର୍ଷ ପରେ ନିଜ ରାଜ୍ୟକୁ ଫେରୁଛନ୍ତି ତ ଅଯୋ ଅଯୋଧ୍ୟାର ଘରେ ଘରେ ଲୋକମାନେ ଦୀପ ଜାଳି ଆ ଘରେ ଘରେ ଦୀପ ଜାଳିବା ସହିତ ନିଜ ଚତୁଃପାର୍ଶ୍ଵକୁ ସଜାଇଥିଲେ ତ ଅଯୋଧ୍ୟା ର ଉଁ ମାନେ ସୌନ୍ଦର୍ଯ୍ୟ କିଛି କିଛି ଅଲଗା ଥିଲା ତ ସେଇ ଦିନକୁ ସବୁ ଦିନ ପାଇଁ ମନେ ରଖିବା ପାଇଁ ଏବଂ ସମସ୍ତଙ୍କ ପାଇଁ ମାନେ ସମସ୍ତେ ଯେମିତି ଏଇ ଦିନକୁ ମନେ ରଖିବେ ତ ସେଥିପାଇଁ ସେଇ ଦିନକୁ ଆମେ ଦୀପାବଳି ବୋଲି ପାଳନ କରୁଛେ।
ଆଉ ବାଣ କାଇଁ ଫୁଟାନ୍ତି
ବାଣ ତ ଏମିତି ଖୁସିରେ ଫୁଟାନ୍ତି
ଓହୋ
ବାଣ ଆଉ କୋଉଥିମାଇଁ ଫୁଟା ହଉଛି କି ଏମିତି ଦୀପାବଳି ଯେହେତୁ ବାଣ ଫୁଟା ଯାଏ ଆଉ
ଓହୋ ମୁଁ କହିଲି ଇୟା ପଛରେ ଵି କଣ କାରଣ ଥିବ
ଆ ଗଣେଶ ପୂଜା କେମିତି ପଳାନ୍ତି କଣ କରନ୍ତି ଆପଣ?
ଗଣେଶ ପୂଜା ଦିନ ତ ପୂଜା ହୁଏ ଆମେ ଭସାଣିରେ ଡିଜେଫିଜେ ବଜେଇ ପିଇକି ଗଡନ୍ତି ପିଲା। ସେଇୟା ସେଇଥିପାଇଁ କରନ୍ତି।
ହେଁହେଁହେଁ। ଆଉ ଭଗବାନୁ ପ୍ରେ କରିବା ପାଇଁ କରନ୍ତିନି?
ଭଗବାନ ପ୍ରେ ଆମେ କଣ ଆଉ ଛୋଟ ପିଲା ହେଇଅଛୁ, ଆମେ ପା ବଡ ପିଲା ହେଇଗଲୁଣୁ ଛୋଟ ବେଳେ ସିନା ପୁଷ୍ପାଞ୍ଜଳି ଦିଆ ହଉଥିଲା ଉପାସ ରହୁଥିଲୁ ଏବେ ପା ଖାଇପିଇକି କରୁଛୁ।
କ କାଲ୍ ଖାଇଲେ ବି କଣ ଭଗବାନଙ୍କୁ ପ୍ରେ କରାହଉନି, ଯାହା ବି ହେଲେ ତ ଯେତେ ବଡ ହେଲେ ବି ଭଗବାନଙ୍କୁ କେବେ ପ୍ରେ କରା ହଉଛି ନା
ତମେ ଏବେ କଣ ତମେ ଏବେ କଲେଜ ପଢୁଛ ନା ସରିଲା ପ୍ଲସ୍ ଥ୍ରୀ?
ନାଇଁ ମୋର ପ୍ଲସ୍ ଟୁ ସରିଲା ପ୍ଲସ ଥ୍ରୀ ହବ୍
ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ସରିଲା ସେଇଥିରେ ଏମିତି କହୁଛୁ। ଆଉ ଚାରି ବର୍ଷ ଯାଉ ତମେ ଏବେ ମୁଁ ଯୋଉଟା କହୁଛି ସେଇଟା କହିବ ନିଜେ।
ତ ତ ଯାହା ବି ହେଲେ ମୁଁ ଆଜି ପର୍ଯ୍ୟନ୍ତ ସବୁଥିରେ ଭଗବାନଙ୍କୁ ବି ବିଶ୍ଵାସ କରେ ମାନେ ଯାହା ବି ହେଲେ ଭଗବାନଙ୍କୁ
ଥ୍ରୀ ପର୍ଯ୍ୟନ୍ତ କରୁଥିଲି ପ୍ଲସ୍ ଥ୍ରୀ ସରିଲା ପରେ ଆଉ ନାହିଁ କିଛି।
ଆମ ଲାଇଫରେ ଯାହା ବି ହଉଛି। କିଛି ନା କିଛି ତ ଶକ୍ତି ଥିବାରୁ ତ କିଛି ହଉଛି ନା ତ ଏମିତି ନାଇଁ କି ନିଜ୍- ନିଜେ ନିଜେ ସବୁ ହେଇଯାଉଛି ତ ତାକୁ ହିଁ ଆମେ ଭଗବାନ ମାନୁଛେ, ଯେମିତି ବାପା ମା ଆମ ସହ କ୍ୟାର ନେଉ । ମାନେ ଯାହା ଆମ ଦରକାର ହଉଛି ସବୁ ଦଉଛନ୍ତି ସବୁ କଥାରେ ସପୋର୍ଟ କରୁଛନ୍ତି ତ ବାପା ମାଙ୍କୁ ଆମର ଚଳନ୍ତି ଠାକୁର କହନ୍ତି ତା ସହ ଆମକୁ ମାନେ ମନ୍ଦ୍ ଏମିତି ନାଇଁ କି ଭଗବାକୁ ଯାଇକି ମାଗିଦବ ତ ଭଗବାନ ଦେଇଦେବେ, ମନ୍ଦିର, ମନ୍ଦିର ଭଗବାନ ଏଇଥିପାଇଁ ମାନେ ମନ୍ଦିର ଗଲେ ଆମକୁ ଶାନ୍ତି ମିଳେ ବାକି ଆମକୁ ଦରକାର ନା କାହାକୁ ମନର କଥା ସବୁ କହିବା ପାଇଁ ତ ମଣିଷକୁ କହିଲେ ତ ମଣିଷ ସେ ଯାଇକି ଆଉ କହାକୁ କହିବ ତ ପରେ ପ୍ରୋବ୍ଲେମ ହବ ତ ଭଗବାନକୁ କହିଲେ ଭଗବାନ ନା ଆମର କଣ କ୍ଷତି କରିବେ ନା ଭଗବାନ ଆଉ କାହାକୁ ଯାଇକି କହିଦେବେ ତ ସେଟା ମନ ଶାନ୍ତି ପାଇଁ ଏମିତି ଯାଇକି ଭଗବାନକୁ ସବୁ କହିବା କଥା। ଆଆ ଉ ଆଉ ଆଉ ରଜ, ରଜ ତ ଜାଣିଥିବ ଝିଅ ମାନଙ୍କର ପର୍ବ।
ଦିନ୍ ରହିଲା ବୋଧେ ତେର ନା
ଏଁ ଚଉଦରୁ ଷ୍ଟାର୍ଟ, ତ ରଜ ମାନେ ଝିଅମାନଙ୍କ ଖୁସ୍ ସିଂ ଅଧିକ ହୋଇଥାଏ ଯେହେତୁ ମାନେ କାମ କରିବାକୁ ପଡିିନଥାଏ ଏବଂ ଡ୍ରେସ୍ ପିନ୍ଧନ୍ତି ନୂଆ ଡ୍ରେସ୍ ପିନ୍ଧନ୍ତି ତିନି ଦିନ ଏଞ୍ଜୟ କରନ୍ତି। ବୁଲାବୁଲି କରନ୍। ନ୍ତି ଦୋଳି ଖେଳନ୍ତି ବାକି ଅ ଖାଇବାପିଇବା ମାନେ ପୋଡପିଠା ଏ ସବୁ ଖାଆନ୍ତି ତା ସହିତ ମାନେ କେହି କେହି ଯାଆନ୍ତି ବାହାରକୁ ବି ଯାଆନ୍ତି ନା ରଜ ପାଇଁ ବୁଲିବା ପାଇଁ।
ହଁ ଆମ ପୁଅ ମାନେ ବି ଚାଷ ହଅନ୍ତି।
ଆଚ୍ଛା ତ ରାକ୍ଷୀ ପୂର୍ଣ୍ଣିମା ପାଳନ କରନ୍ତି ତ ପାଳନ କରୁଥିବେ ତ
ହଁ ହଁ ରାକ୍ଷୀ ବାନ୍ଧିଆକୁ ଆସନ୍ତି ସେଦିନ ବହୁତ ଜଣ ।
ତ ରାକ୍ଷୀ ପୂର୍ଣ୍ଣିମା ଦିନ ତ ଭଉଣୀଙ୍କୁ ଯେମିତି ଗିଫ୍ଟ ଦଉଥିବେ?
ନା ନା ମୁଁ ଦଇନି।
କିଏ?
କଣ ଗିଫ୍ଟ ଦବ କଣ ସବୁବେଳେ ତ ମାରପିଟ ହଉ ଆଉ ଗିଫ୍ଟ କଣ ଦବୁ ।
ରାକ୍ଷୀ ପୂର୍ଣ୍ଣିମା ଟିକେ ସ୍ପେଶାଲ ନା ତ ଭଉଣୀ ମାନେ ରାକ୍ଷୀ ବାନ୍ଧିଲେ ତ
ଡ୍ରେସ ଫେସ୍ କେବେ କେବେ ଦେଇ ଦିଏ କୋଉ ବର୍ଷ ।
ତ ଦୟା କରିକି ନା ତ ଏମିତିରେ ଆ ଦୟା କଣ ସେଇଟା ହକ ହଉଛି ତ ଭା ଭାଉଣୀ ରା କ୍ଷୀ ବାନ୍ଧିଲା ବୋଲି ସେ ଭାଇ କିଛି ଦବତ ଦୟା କଣ ପାଇଁ?
ସେ ଦୟା ତାକୁ। ସେ ବାହା ହେଇଗଲେ ହିଁ ହୟ ମାନେ ଧର ମୁଁ ଗାଁକୁ ଏବେ ଆସିଥିବି ତାହେଲେ ମୁଁ ଯାଏ ନହେଲେ ଯଦି ମୁଁ ବାହାରେ ଥିବି ତ ଆଉ ଯାଇପାରେନି।
ଆ ତ ତମେ ଯାଅନି ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଙ୍କ ପାଖକୁ?
ଛୁଟି କୋଉଠୁ ମିଳେ ରାକ୍ଷୀ ପୂର୍ଣ୍ଣିମାରେ ଅଫିସ୍ ଛୁଟି ନ ଥାଏ ନା ପ୍ରୋବ ବ୍ଲେମ୍ ହେଲା ସେଇଟା ।
ଆଚ୍ଛା ତ ସବୁ ବର୍ଷ ରାକ୍ଷୀ ଆନି ସବୁ ବର୍ଷ ରାକ୍ଷୀ ବାନ୍ଧନ୍ତିନି?
ବାନ୍ଧେ ଯେ ଅଫିସରେ ବାନ୍ଧେ।
ଅ ତ ମାନେ ଅଲଗା ବାନ୍ଧନ୍ତି ମାନେ ଅଲଗା କିଏ
ହଁ।ନା ଯଦି ଛୁଟି ଯଦି ଥାଏ ତାହେଲେ ଆସିବି ତାଙ୍କ ଘରକୁ ଯାଏ। ସିଏ ତ ଆସେନି ତାଙ୍କ ଘରକୁ ମୁଁ ଯାଏ।
ତ ଭଉଣୀ ମ୍ୟାରେଜ କରିଦେଲେଣି ତ ତାଠୁ ଅଧିକ ଆହୁରି ସେତେବେଳେ ମ୍ୟାରେଜ ପୂର୍ବରୁ କମ ଗିଫ୍ଟ ମିଳେ ତ ମ୍ୟାରେଜ ପରେ ଅଧିକ ଗିଫ୍ଟ ଦବାକୁ ପଡେ ନା।
ହଁ। ତାପରେ ହଉ ହଉ ହଉ ହଉ। ଅଫିସ ରେ ବାନ୍ଧି ଦିଅନ୍ତି ଇଚ୍ଛା ନଥାଏ କିନ୍ତୁ ବାନ୍ଧି ଦିଅନ୍ତି କଣ କରିବା।
ହଁ ହେଲା ନା ରାକ୍ଷୀ ପୂର୍ଣ୍ଣୀମାରେ ଯେହେତୁ ଘରକୁ ଯାଇ ପାରିନ ତ କିଏ ନା କିଏ ରାକ୍ଷୀ ବାନ୍ଧିଲେ ତ ଫିର ମାନେ ଭଲ ଲାଗିବ ନା ରାକ୍ଷୀ ପୂର୍ଣିମାର
କଣ ଇଏ ଅଫିସରେ ଯିଏ ଧର ତମକୁ ଯିଏ ପସନ୍ଦ ଥିବ କିଏ ଗୋଟେ ବାନ୍ଧିବ କଣ ଭଲ ଲାଗିବ।
ଆଉ ହେଲା ତ ସିଏ ବି ଜାଣିଥିବା ଦରକାର ନା ସିଏ ଯଦି ଜାଣିଥିବ ସିଏ କାଇଁ ବାନ୍ଧିବ ତମକୁ।
ସିଏ ବା ଚାହୁଁଥିବ ବାନ୍ଧିବାକୁ ମୁଁ ଚାହୁଁନଥିବି।
ହେଲୋ ହରିରାଣ କଲେ ଯିଏ ହେଲେ ବାନ୍ଧିଦବ ନା ତ ଏମିତି ହେଲେ କିଛି ପ୍ରୋବ୍ଲେମ ହବନି
ଏଥର ଏଥର ମୁଁ ଏଥର ମୁଁ ଯୋଉ କମ୍ପାନୀରେ ଜଏନ୍ କରିଥିଲି ମୋର ଏ ୱାର୍କ ଫୋମ୍ ନଥିଲା ଏବେ ହୋମ ହେଇଯାଇଛି ।ମୁଁ ସେତେବେଳେ ଯୋଉ ଏଇ ବର୍ଷ ରାକ୍ଷୀଟା ମୁଁ କଣ କଲି କହିଲ ମୁଁ ଦି ଦିନ ପୂର୍ବରୁ ଆଉ ଗଲିନି ରାକ୍ଷୀ ଦିନ ପଚାଶ ଖଣ୍ଡେ ଫୋନ ଆସିଲା ମୁଁ ଆଉ ଉଠେଇଲିନି।
ତାପରେ ଏବେ ଏଇ ତିନି, ଚାରି, ଚାରି ପାଞ୍ଚ ମାସ ହବ ମୋର ବର୍ଷେ ଏକ୍ସପିରିଏନ୍ସ ହେଇଗଲା ତ ତାପରେ ୱାର୍କ ଫର୍ମ ହୋମ ନେଇଛି ଆଉ।
ଆଚ୍ଛା ତ ଜନ୍ମା ଅଷ୍ଟମୀ ପାଳନ କେମତି କେମିତି ହଉଛି ଜାଣିଛ?
ଜନ୍ମାଷ୍ଟମୀ ଜନ୍ମାଷ୍ଟମୀ ଏ ଯୋଉ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ବା ସେଦିନ।
ହଁ ହଁ
ହଁ ଓଷା ହୁଏବା ଓଷା କରନ୍ତି ପାଞ୍ଚଟା ଛଅଟା ବେଳକୁ ପୂଜା ସରିଲା ପରେ ଖାଆନ୍ତି।
ହଁ ତ ସେଦିନ ମାନେ ଜନ୍ମାଷ୍ଟମୀ ଅଷ୍ଟମୀ ଯେହେତୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ସେଦିନ ରାତି ବାରଟାରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ବସାଯାଏ ଏବଂ ମାନେ ଯୋଉ ଏଇଟା ତ ଫାଷ୍ଟ ଗୌଡ ମାନଙ୍କର ପ୍ରଧାନ ପର୍ବ ଶ୍ରୀକୃଷ୍ଣ ତାଙ୍କ ଘରେ ଜନ୍ମ ହୋଇଥାନ୍ତି ତ ସେମାନେ କୃଷ୍ଣଙ୍କ ମୂର୍ତ୍ତି ବସନ୍ତି ତା ସହିତ ମାନେ ସେଇ ଯୋଉଠି ବସନ୍ତି ତାକୁ ଡେକୋରେଟ କରନ୍ତି ବାକି ହ ସମସ୍ତେ ଗହଳି ହୁଅନ୍ତି ଏବଂ ବାରଟା ପରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ବସେ ଏବଂ ମାନେ ଉପାସ କରିଥାନ୍ତି ସେତେବେଳେ ଉପାସ ଭାଙ୍ଗନ୍ତି ସହିତ ମାନେ ସାହିରେ କିଛି ବାଣ୍ଟନ୍ତି ପ୍ରସାଦ ମାନେ ମି ଏଠ ର ଶଗୋଲା ଏମିତି କିଛି ବାଣ୍ଟନ୍ତି ଏବଂ ହଁ ତ ସେ ଯେତେ ଦିନ ବସେଇବା କଥା ବସନ୍ତି ଯୋଉଦିନ ଭସାଣୀ ହୁଅ ହୁଏ ସେଦିନ ଦହି ଆଣିେ ଭଙ୍ଗାାଯାଏ ଆ ପିଲାମାନେ ସେଦିନ ମାନେ ଛୋଟ ବିଲା ମାନେ ଙ୍କର କୃଷ୍ଣ ଏବଂ ରାଧାଙ୍କ ଗେଟପ ନିଅନ୍ତି ସବୁଆଡେ ବୁଲନ୍ତି ଏହା ତ ଏ ଅଧିକ ଗୌଡ ପିଲା ମାନେ ଅଧିକ ଏଞଜୟ କରନ୍ତି ଏଇ ଦିନରେ ଯେହେତୁ ଗୌଡ ମାନଙ୍କର ପର୍ବ ଯୋଉମାନେ କୃଷ୍ଣଙ୍କୁ ପ୍ରେ କରନ୍ତି ସେମାନେ ଅଧିକ ମାନେ ଏଞଜୟ କରନ୍ତି ଆଉ ତ ଆପଣ ଟାଇମ ହେଇ ଚାଛି
ହୁଁ ହଉ ନେକ୍ କଲରେ କଥା ହବା
ହୁଁ